ଓ ନମ
ନମସ୍କାର, କଁ କରୁଛନ୍ତି?
ମୁଁ ଏଇ ଶୋଇଥିଲି ଆଉ କଣ କରିବି ଆ ଗରମରେ ଆଉ କିଛି କରିବାକୁ ଇଚ୍ଛା ହଉନି।
ଶୁଅ ଆଉ କଣ କରିବ।
ହଁ। ଏତେ ଗରମ ହଉଛି, ଆଉ କଣ ହଁ। ହଁ ସେଇଆପା, ଆଜି ସକାଳୁ ଉଠିଛୁ ଖରା। ମାନେ ଏମିତି ନାଇଁ କିି ଟିକେ ଥଣ୍ଡା ପଡିଥିବ, ଆଠଠୁ ମାନେ କେବେଠୁ ଖରାପ ବାହାରିଲାଣି କେଜାଣି।
ମୁଁ ପୁରା ଉଠିଲା ବେଳୁ, ମୋ ବଡି ପୁରା ଝାଳ ହଁ।
ହଁ ପା ତମେ କେତେଟାରେ ଆଜି ଉଠିଲ?
ମୁଁ ଆଜି ଆଟଟାରେ ଉଠିଲି।
ହଁ ମୁଁ ବି ସେଇ ଆଟଟାରେ ଉଠିଛି।
ହଁ ପା କୁହନା ମାନେ ନିଜକୁ କଷ୍ଟ ଖରାପ ନାଗୁଛି, ଏତେ ଲେଟ୍ ହେଲାଣି ଶୋଇ ରହିଛୁ। କଁ କରିବୁ ନି
ହଁ। ହୁଁ ହୁଁ ଠିକ କହିଛ, ମାମା ବି ମତେ ଆସିକି କହୁଛନ୍ତି ଉଠ ଆଠଟା ହେଇଗଲାଣି ଆଠଟା ହେଇଗଲାଣି। ମୁଁ କହୁଛି ହଁ ମୁଁ ଉଠୁଛି ଫେରେ ଶୋଇ ପଡୁଛି। ମାନେ ଇଆଡେ ଭାବୁଛି କି ହଁ ମୁଁ ଉଠି ସାରିଲିଣି କିନ୍ତୁ ଶୋଇପଡୁଛି ଫେରେ।
ହଁ।
ଆଉ କ ଖାଇଥିଲ?
ସକାଳୁ ଖାଇଥିଲି ରୁଟି ଆଉ ଭଜା, ଆଉ ସକାଳୁ ଉଠି ତ ମୁଁ ଫା ସାଢେ ଆ ଟା ଭିତରେ ଗାଧେଇକି ଛତୁଆ ଟିକେ ପିଇଦିଏ। ତାପରେ ଏଇ ଦଶ ଟା ସାଢେଦଶଟା ବେଳେ ଖାଇଲି, ତାପରେ ଟ୍ୟୁସନ ପିଲା ଆସିଲେ ତାଙ୍କୁ ବସି ପଢଉଥିଲି। ସରିଲେ ଏପଟ ସେପଟ ହେଇ ଘରେ ଟାଇମ ପଳଉଛି, ପୁଣି ଚାରିଟା ବେଳକୁ ଗୋଟେ ଟ୍ୟୁସନ କରିଦଉଛି। ଜଣଙ୍କ ଘରେ
ଓହୋ ମାନେ କୋଉ କୋଉ ଶ୍ରେଣୀର ସବୁ କରଉଛ ଟ୍ୟୁସନ?
ଅଁ ଏଇଟ୍ ତାପରେ ସେଭେନ, ସିକ୍ସ ସବୁ ଏଇ ପିଲାଙ୍କୁ। ଥ୍ରୀ ରୁ ଆରମ୍ଭ ଆଉ, ଥ୍ରୀ ଏଇଟ୍ ପର୍ଯ୍ୟନ୍ତ ଆଉ, ସଂନ୍ଧ୍ୟାବେଳେ କେବଳ ଗୋଟେ ଥ୍ରୀ କ୍ଲାସ ପିଲା ଟାଏ ଏ ଯୋଉ ସିବିଏସ ପିଲା ସେ ମାନେ ପର୍ସନାଲ ଟିୟୁସନ୍ ହଉଛି ଆଉ, ଚାରିଟା ବେଳେ ଆଉ, ଘରେ ଆଉ।
ସେ ଜଣେ ପିଲା।
ହଁ ସିଏ ଏକୁଟିଆ ପର୍ସନାଲଟ୍ ହୁଏ।
ହଁ ହଁ ସେ ସିବିିଏସ୍ ତ ସେଟିକେ ଇଏ
ତାପରେ ଗାଁରେ ପ ପଇସା ଦବାକୁ ଏତେ କେହି ଇଏ ନୁହଁ।
ମାନେ କେତେ କରିକି ଦଉଛନ୍ତି କି?
ଦଉଛନ୍ତି ତିନିଶହ ଚାରିଶହ।
ଏତେ କମ।
ହଁ ବହୁତ କମ, ଏଠି ଅଧିକ ବଢେଇଲେ ପଳେଇବେ ଆଉ ହେବେନି ଟିୟୁସନ୍।
ଓହୋ ହ ଆଉ ସେ ସିବିଏସ୍ ସି।
ସି ବିଏସ୍ ସିଏ ଦଉଛି ଛଅଶହ, କିନ୍ତୁ ଦବାକଥା ହଜାରେ।
ସେଇଆତ ମୁଁ କହୁଛି ଆମ ଏଠି ଗାଁରେ ହଜାର ଟଙ୍କା ଦେଇକି କରଉଛନ୍ତି ଟିୟୁସନ୍। ଯୋଉ ଇଂଲିଶ ମିଡିୟମ ପିଲା ଆଉ ସେମାନେ ହଜାର ଟଙ୍କା ଦେଇକି କରଉଛନ୍ତି।
ମୁଁ ବା ମୁଁ କରୁଛି ବୋଲି ଆଉ ଯିଏ ମୁଁ ଯଦି ବଢେଇଦବି ପଳେଇବି ଆଉ କୋଉଠିକି କିନ୍ତୁ ଆଉ ଯୋଉଠି କରିବେ ସେଇଠି ଠିକ ପଇସା ଦେଇକରିବେ।
ହଁ ବା ଏଇ ତ ଏଇ ଗୁଣ
ଏ ଗାଁ ହିସାବରେ ଜାଣିବା ଦରକାର୍ ନା ଜଣେ ପଢୁଚି କେତେ ପରିଶ୍ରମ କରି ପଢଉଚି ନା ଆଉ।
ଏମତି ଅଲଗା ମାନଙ୍କୁ ଦେବେ ଠିକ୍ ଯଦି କେହି ଯେ ମାନେ ଜଣା ଅଜଣାରେ କିଏ ଯଦି ପଢେଇଦବ ତାକୁ ପୁରା କମେଇଦେବେ ହଁ ସେ କଣ୍ ଏମିତି ଆଉ ପଢୁଚି ଦେଖୁଚି ଆଉ କଣ।
ଆଉ ଜଣେ ଆସିଥିଲେ କହିଲେ ମୁଁ ମାନେ କହିଲେ ମୁଁ ତିନିଶ ଟଙ୍କା ଦେମି ଅଷ୍ଟମ ପିଲା ମୁଁ ଏଇନେ ତିନିଶ ଟଙ୍କାରେ କଉଠି ଯାଆନ୍ତୁ ବୁଲି ଆସିବେ କରିଦେବେ ମନା କରିଦେ କହିଲି ମାନେ ମୁଁ ଏତେ ବକର ବ ବକର ହେଇକି ସବୁ ସବଜେକ୍ଟ୍ ପଢେଇ ପାରିବିନି କି ତାପରେ ଯଉ ପଇସା ଦେଖିଲା ବଳକୁ ତମର ଦବ ଏତିକି।
ସବୁ ସବଜେକ୍ଟ୍ କୁ ତିନ୍ସ କିଏ ପଢେଇବ ହଁ ଗୋଟେ ଦିଟା ତମେ କୁହନ୍ତ ସେଥିରେ ହଉ ଆଜଷ୍ଟ ଆମେ କରିଦବୁ ଗୋଟେ ଦିଟା ସବଜେକ୍ଟ ତ ଆଉ କହ ଆମେ ନିଜେ ଟ୍ୟୁସନ୍ ଏତିକି ପଇସା ଦେଇକି ପଢିଚୁ କେମିତି କଣ କେମିତି
ଆମେ ନିଜେ ପଢିଲା ବେଳେ ମୁଁ ପା ମନେ ଅଛି ମୁଁ ସି ବିଏସ୍ ରେ ପଢୁଥିଲା ବଳେ ମାନେ ଆଉ ଗୋଟେ ଜାଗା ଟ୍ୟୁସନ୍ ହବୁ ଦିଟା ସବଜେକ୍ଟ୍ ପଢେଇବେ ପାଞ୍ଚଶହ ଉପରେ।
ସେଇଆ ତ। ମୁଁ ବି -ମୁଁ ବି ହେଇଚି ମାନେ ଖାଲି ଇଂଲିଶ ପାଇଁ ଅ-ମୁଁ ଆଉ ମୋ ଭାଇ ଦି ଜଣ ପଢୁଥିଲେ ଟିଉସନ୍ କରି କରୁଥିଲେ ଦି ହଜାର ଟଙ୍କା ନଉଥିଲେ ମାନେ ଜଣଙ୍କ ହଜାର ଟଙ୍କା ମାନେ ଏମତି ଖାଲି ଇଂଲିଶ ପାଇଁ
ହଁ ବା ଇଂଲିଶ କଣ ଯଉ ଗୋଟେ ପର୍ଶନାଲ୍ ଟ୍ୟୁସନ୍ କୁ ଖାଲି ପଇସା ଦେଇ ଦେଇ ତମେ
ହୁଁ।
ସେଇ ମାନେ ବୁଝିବା ଦରକାର୍ ଯୁଗ ଆସି କଉଠି ହେଲାଣି
ସେଇଆ ଆ ନିଜର ବି ତ ଖର୍ଚ୍ଚ ଅଛି ନା ତମେ ଅଲଗା ବାହାରି ଜାଗାରେ ବି ତ ତାକୁ ପଢେଇବ ତ ସେଇ ତ ଅଧିକ ପଇସା କଉ ବି ଟ୍ୟୁସନ୍ ସେମିତି ପଢେଇ ପାରିବନି। ସମସ୍ତେ କହିବେ କି ଆମକୁ ଏତିକି ଦରକାର୍।
ହଁ।
ହଉ ଆଉ ଆଉ ତମ ଉଁ ଆଉ ଘର ଘରେ ସମସ୍ତେ ଠିକ୍ ଅଛନ୍ତି?
ହଁ ଘରେ ସମସ୍ତେ ପୁରା ଠିକ୍ ଅଛନ୍ତି ସବୁ ରୋଷେଇ କରୁଚନ୍ତି ଆଉ କଣ୍ କରିବେ।
ହଁ ମାମା ମାନଙ୍କର ଆଉ କଣ
କିଛି ଜଣା ପଡ଼ୁନି।
କିଛି ଲାଗୁନି।
କିଛି ଲାଗୁନି ବା ରଜର କିଛି ଲା ରଜ ଆଗରୁ କେତେ ଖୁସି ଲାଗେ ରଜ ଯାଇ ହେଇନି କିଛି ନାଇ ରଜ ର ସେଲିବ୍ରେସନ୍ କିଛି ଲାଗୁନି।
ସେଇଆ ଆଉ ମନେ ଦି ଦିନ ଅଛି କିଛି ଲାଗୁନି। ଆଜି କେତେ ଏଗାର ନା ବାର୍? ଆଉ ଦି ଦିନ ଅଛି ଦି ଦିନ ରେ କେତେ କଣ କୁଆଡେ ଯାଆନ୍ତୁ ପାଲର୍ ମାଲର୍ ଯାଆନ୍ତୁ ମେହେନ୍ଦୀ ଲଗାନ୍ତି ଏ କିଛି ଗୋଟେ କିଛି ଗୋଟେ ଲାଗୁନି।
ବୋର୍ ଲାଗୁଚି ଖାଲି। ହୁଁ ଏ ଛୋଟ୍ ଛୋଟ ବେଳେ କଥା ଅଲଗା ଥିଲା ଏବେ ବଡ ହେଇଗଲୁଣି ମାନେ ଆଉ
ମୁଁ ସେଇଥିପାଇଁ ଆମ ପୁଅକୁ କହିବି ଆମ ମୁଁ କହିବି ଲାଇଫ୍ ରେ ଯାହା ଏଞୟ କରିବାର ଅଛି ଏବେଠୁ କରିଦେ।
ଉଁହ।
ଦିନକୁ ଦିନ ବଡ ହେଲେ ଏଞୟମେଣ୍ଟ୍ କମିଯିବ।
ସେଇଆ ପା।
ଏବେ ଖାଲି ଟେନସନ୍ ହଉଚି କ୍ୟାରିଅର ର କେମିତି କଣ୍ କଣ୍ କରିବୁ କଣ୍ ପଢିବୁୁ ଦୁନିଆରେ। ଟେନସନ୍ ଲାଗୁଚି ଆଉ କିଛି ନୁହଁ।
ମାନେ ଭାବିିବୁ ଗୋଟେ ଟେନସନ ମୁଣ୍ଡରୁ ଯିବ କହିଲେ ହ ଟେନ ଦଶମ ଶ୍ରେଣୀ ପାସ୍ କଲା ଆଉ ଆଉ କିଛି ଟେନସନ ନାହିଁ ତାପରେ ପ୍ଲସ୍ ଟୁ। ପ୍ଲସ ଟୁ ରେ ଗୋଟେ ମୁଣ୍ଡ ଖରାପ ମୁ ପ୍ଲସ ଟୁ ସରେଇଲେ ଟେନସନ ଯିବ କଲେଜ ଆସି ଚିଲ କରିବୁ ସେ କଲେଜ ଆସିକି ଆହୁରି ମୁଣ୍ଡ ଖରାପ ସେ ତିନି ବର୍ଷ ତ ଗୋଟେ ଧନ୍ଦା ତାପରେ କଲେଜ ସଇିଲେ ହଁ ଘରେ ବସିବୁ ତା ପାଠ ସାଠ ସଇଲା କଲେଜ ସରିଲା ପରେ ଫେର୍ ଜବ ର ଟେନସନ ନିଜ କ୍ୟାରିୟର ଟେନସନ କଣ କରିବୁ।
ହଜାର ଅପସନ ମାନେ
ହଁ। ପୁରା ଟେନ ସନ ଏମତି କମିବାର ନାଇଁ। କେବେ ଯାଇକି ଶାନ୍ତିରେ ବସ ଜିବୁ କେତେ ଆଡେ।
କୋଉଦିନ ଟିକେ ଟେନସନ ଫ୍ରି ହବା।
ମତେ ଲାଗେ ସେ ଦିନ ଆଉ ଆସିବନି, ଟେନସନ ଫ୍ରି ଦିନ।
ବି ସି ଏ ସରିଗଲା ସିନା, ଗୋଟାଏ ମାନେ ଟେନସନ୍ ଆ ପରେ କଣ ଲାଇନ୍ ରେ ଯିବୁ କଣ କରିବୁ।
ସେଇଆ, ଜବ୍ କରିବୁ କି ଫେର୍ ହଁ। ମାଷ୍ଟର ଡିଗ୍ରୀ କରିବୁ, ସେ ଦୁନିଆ ଟେନସନ୍ ଫେ ଆ ଏତିକି ପଇସା ଫେରେ ସବୁ କଲେଜ୍ ରେ।
ସବୁ କଲେଜ୍ ର ଫିଶ୍ ଗୁରା ଅଧିକ।
ହଁ ପା ବହୁତ୍ ପଇସା କଉଚନ୍ତି। ଆ ଫେର୍ ଘରେ ରହିବା ବି ତ ଦରକାର୍ ନା।
ନେଇ ଆଉଚନ୍ତି ଆଉ।
ହଁ ଯେତିକି ଗ୍ରାଜୁଏସନ୍ ରେ ଲାଗିନି ସେତିକି କହୁଚନ୍ତି ମାଷ୍ଟର ଡିଗ୍ରୀ
ମାଷ୍ଟର୍ ଡିଗ୍ରିରେ
ଆଡେ ଆମେ ଭାବିଥିଲୁ ଆମେ ଗ୍ରାଜୁଏସନ୍ କରିଦବୁ ତାପରେ ଜବ୍ କରୁ-କରୁ ଡିଷ୍ଟାନ୍ସରେ କରିଦବୁ ବୋଲିକି ସେ ତ ସେଟା ବି ହଉନି, ଘର ଲୋକ ତ ଗୋଟେ ଧନ୍ଦା ଲଗେଇ ବସିଚନ୍ତି, ସେମାନେ କହୁଚନ୍ତି ନା ଛାଡିବୁନୁ ବାହାରୁକୁ କଣ ହବ।
ସେୟା ବା। ଯୋଉଠି କରିବୁ ଏବେ ଭାବିଚିନ୍ତି ମାନେ କ ଯୋଉଠି କରିବୁ ବି ଖର୍ଚ୍ଚ ସେଠି ଯାଇକି ରହ ଖାଇବା
ହଁ।
ଖାଲି କଲ୍ ଉପରେ କଲ୍ ପ୍ରାଇଭେଟ୍ କଲେଜ ରେ।
ହଁ ଖାଲି କଲ୍ ଉପରେ କଲ କରିୁଚନ୍ତି ଆଉ କଣ ତାଙ୍କର ଅଛି। ଗମେଣ୍ଟ ବାଲା କରନ୍ତେ ସିନା ହେ-ହେ।
ହଁ ସେମାନେ କହିଁ କରିବେ, ତାଙ୍କର ହଁ ସିଟି କମ୍ ରଖିଦେଇଚନ୍ତି ତ ନେଇଯିବେ ଯାହାର ଅଧିକ ଚିହ୍ନା ଥିବା କରେଇ ଦେବେନା ନା ଏଇଠି।
ହୁଁ। ତ ଗମେଣ୍ଟ ବାଲା କରନ୍ତା ଆମେ କରନ୍ତୁ, ପ୍ରାଇଭେଟ୍ ବାଲା ରେ କହୁଚନ୍ତି ତିନି ଲକ୍ଷ ଚାରି ଲକ୍ଷ।
ଆମର ଭଲ କ୍ୟାମ୍ପସ୍, ତମେ ଆସ ବୁଲିଯଅ ତମ ଭଳିଆ ଷ୍ଟୁଡେଣ୍ଟ କୋଉଠି ନଥିବେ। ସେ ଏମିତି ତେଲ ମାରିବେ
ଏତେ ଏତେ ମାନେ ତାରିପ୍ ଆମେ ଅଲଗା କାହା ମୁହଁରେ ନ ଶୁଣିକି ତାଙ୍କ ମୁହଁରେ ଶୁଣିବାକୁ ପାଉ ସେଇ କେତେ ମାସ ହବ।
ସିନିୟର୍ ଭାଇ ସହିତ ମୁଁ କଥା କହୁଥିଲି ସେ ଭାଇ କହିଲେ ଆଉ ମତେ କଲେଜ୍ ରୁ ଗୋଟେ କଲ୍ ଆସିଥିଲା। ସିଏ କହୁଚନ୍ତି ନା ଆଉ ତମେ ବହୁତ୍ ହ୍ୟାଣ୍ଡସମ୍ ଦେଖିବାକୁ, ତମେ ଆମ ଇଏ କହିଲେ ତମେ ମତେ ଦେଖୁଥିଲ ଭିଡିଓ କଲ୍ କରି କି। ଏ ତ
ଜାଣୁକନ୍ତି କେମିତି ମାନେ ତାଙ୍କ ନମ୍ବର ଟା କଲେଜ୍ ତରଫରୁ ମିଳିଯାଉଥିବ ତ କଲ୍ କରିକି ମୁଣ୍ଡ ଖରାପ୍ କରିଦେବେ, ମତେ ବି ସେମିତି ଗୋଟେ କଟକ୍ ରୁ କଲ୍ ଆସିଲା ମାନେ କେତେ ଥର ମୁଁ ମନା କରୁଚି କି ନା ମୁଁ କରିବିନି-କରିବିନି ବୋଲିକି ନା ତମ ପ୍ୟାରେଣ୍ଟସ୍ ନମ୍ୱର୍ ଦବ ଆମେ କଥା ହେଇଯିବୁ। ଆମେ ବୁଝେଇବୁ ତାଙ୍କୁ କଣ ପାଇଁ କରିବନି। ହଁ ଆଗେ ଆସିକି ବୁଲି ସେଇଆ ତେଲ ପଇସା ଦଉନା ଆମେ ଯାଇକି ବୁଲିକି ଖାଇ ପିଇିକି ପଳେଇ ଆସିବୁ ହୁଁ-ହୁଁ -ହୁଁ।
ଖର୍ଚ୍ଚ କରିକି ଏଠୁ ଖରାତରା ଯାଇକି ଆଉ କଣ ଏ ସେମିତି ମୋର ପ ସିଏ ମୋର ଏଇଠି କରିବାର ଥିଲା କି ମୁଁ କରିଦେବି କିଛି ନାହିଁ ନାଇଁ କହୁନୁ।
ସେଇଆ ମାନେ ସେ ନିଜର ବି ଦେଖିବାକୁ ପଡିବ ନା।
ସେଇଆ।
ଏମତି ହେଇକି ଚାଲିଛି ଦେଖିବା ଆଗକୁ କଣ ହବ କରିବୁ ନ କରିବୁ। ମୁଁ କିଛି ବୁଝିପାରୁନି। ମୁଁ ତ ଓଜେଇ ବି ଦେଇନି ଯେ କଣ କେମିତି ଆସିବ।
ମୁଁ ଯଦି ପ୍ଲାସ ଥ୍ରୀ କରିଥାନ୍ତି ମୋର ଭାଇ ଇଚ୍ଛାଥିଲା ପ୍ଲାସ ଥ୍ରୀ ପରେ ପିଜି କରିଦେଇଥାନ୍ତି।
ହଁ ସେୟା ଭୁଲ ହେଇଗଲା କରିକି। ଟେକ୍ନିକାଲ୍ ଲାଇନ ରେ।
ତା ମାନେ ଗୋଟେ ପ୍ରକାର ଠିକ ଅଛି ସେଥିରେ ପଇସା ଅଛି କିନ୍ତୁ ଏବେ ମାଷ୍ଟର ଡିଗ୍ରୀ କରିବାକୁ ଆହୁରି ଏତେ ପଇସା ଦରକାର ନା କାହାପାଖରେ ଅ ଛି ନ ଅଛି କିଏ କରିପାରିବ ନ କରିପାରିବ ସେଇଟା ବି ତ ଗୋଟେ ଟେନସନ ନା।
ସେଇଆ।
ଆଉ ହଁ ଆଉ ତମ ଡେକୋରେସନ ସବୁ ଷ୍ଟାର୍ଟ ହେଲାଣି?
ହଁ କୋଉଥି ପାଇଁ?
ଘର ଡେକୋରେସନ ପାଇଁ ତା?
ହଁ ଚାଲିଛି ତ ଆଉ ଏଇନିକା କିଛି ଇଏ କରିନି ଯାଉ ରଜ।
ହଁ ଏବେ ତ ରଜ ଟେନସନ ଘରେ ଥିବ ଆଉ ଦି ଦିନ ହେଲା ରଜକୁ ଏବେ ସବୁ ତାର ସବୁ ସଜାସଜି ଚାଲିୁଥିବ ଆଉ।
ହଁ।
ଦୋଳି ଫୋଳି ସବୁ ବସିଲାଣି?
ଅଁ ହୁଏ ସେମିତି ପାଖ ସେଇଠି ହଁ ହୁଏ ଗୋଟେ ଦିନ ଥିବ ବସୁଛନ୍ତି ଗୀ ଗୀତ ଫିତ ଲଗେଇ ଦିଅନ୍ତି ଏଇଆ ଆଉ।
ହୁଁ ଭଲ ମଜା ତ ହଉଥିବ?
ହଁ ହଁ ଭଲ ମଜା
ହ ହ
ଏସବୁ ସଲୁସନ୍
ହୁଁ।
ଆମେ ଠିକ୍ ଚାରିଟା ବେଳିଆ ଯାଉ ଦି ଦୋଳି ଲାଗିଥାଏ ପାଞ୍ଚ ଛଅଟା ପରେ ବେଶୀ ଦୋଳି ଆହୁରି ଲାଗେ। ପଟା ଦୋଳି ହେରିକି ବେଶୀ ଲାଗେ।
ହଁ ସେଇ ପଟା ଦୋଳି ବହୁତ ସୁନ୍ଦର ବଢ଼ିଆ ସଜାନ୍ତି କିନ୍ତୁ ତାକୁ କୁ ମତେ ବହୁତ ଭଲ ଲାଗେ ଆମ ଏଠି ବି ସଯାନ୍ତି ଭଲ।
ଫୁଲ ଫୁଲ ହେରିକା ସବୁ ଲଗେଇ ଦେଇଥିଲେ ଭଲ ଦେଖାଯାଉଥିଲା।
ହୁଁ। ଏ ଚାରିଟା ବେଳେ ଯାଇକି ବୁଲିବାଲିକି ଆସିବ ଆଉ।
ଅହଁ।
ହୁଁ ଆଉ ଆଉ ସବୁ ଖବର ଭଲ?
ଆଉ ସବୁ ଭଲ ଆଉ କେତେବେଳେ ଫୋନ କରିବି ଆଉ।
ହଉ ହଉ ଠିକ ଅଛି।